ନମସ୍କାର ବନ୍ଧୁ କଣ ହ୍ୟାଲୋ ନମସ୍କାର ବନ୍ଧୁ।
ହ୍ୟାଲୋ
ନମସ୍କାର ବନ୍ଧୁ କଣ କରୁଛନ୍ତି? ଭଏଶ ଶୁଭା ଯାଉନି
ହଁ ହଁ ଏବେ ଶୁଭିିଲା ଟିକେ ନେଟୱାର୍କ ପ୍ରୋବ୍ଲେମ ଥିଲା ତ ସେଥିପାଇଁ ହଁ କହୁନାହାନ୍ତି।
ମୁଁ କହିଲି କଣ କରୁଛନ୍ତି?
ଏଇ ବସିଛି ଆଉ କଣ କରିବି।
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ?
ଖାଇଥିଲେ ବରା ଆଳୁକଷା ଖାଇଥିଲି ଆଉ। ଆଉ ତମେ କଣ କରୁଛ?
ମୁଁ ତ ସନ୍ଧ୍ୟା ବେଳେ ଚାହା ବିସ୍କୁିଟ ଖାଇଥିଲି। ଚାହା ବିସ୍କୁିଟ ଖାଇକି ତ ବସିଥିଲି। ତ ତମ କଥା ମୋର ମନେ ପଡିଲେ ତୁ କଲ କଲି ଦେଖିବା କଣ କରୁଛନ୍ତି। ନାଇଁ ଆଉ ଆଜି କଲେଜ ଯାଇଥିଲ?
ହଁ ଯାଇଥିଲି।
ଅ ଆଗକୁ ତ ରଥଯାତ୍ରା ଆସୁଛି। ରଥଯାତ୍ରାରେ ତମେ ରଥଯାତ୍ରାରେ ପୁରୀ ଯିବା ପାଇଁ ସେମିତି କିଛି ପ୍ଲାନିଂ କରିଛ ନା ନାଇଁ।
ନା ପୁରୀ ତ ଯିବିନି ଆମ ଘର ପାଖରେ ଏଠି ରଥ ହୁଏ। ସେଠି ରଥ ଟାଣେ ଆଉ ପୁରୀ ଯାଏନି ଆଉ।
ଆଗରୁ କେବେ ଯାଇଛ ରଥଯାତ୍ରାରେ।
ନା ନା ନା ଆଗରୁ କେବେ ଯାଇନି
ଓହୋ ନାଇଁ ମୁଁ ବି ତ କେବେ ଯାଇନାହିଁ। ରଥଯାତ୍ରାରେ କିନ୍ତୁ ମୋର ଛୋଟବେେଳରୁ ଇଛା ଅଛି କି ପୁରୀ ଯାଏକି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ, ରଥ ଟାଣିବାକୁ କି ଠାକୁରଙ୍କର। ତ ଡୋରି ଲାଗିଲେ ସିନା ଯିବୁ କିନ୍ତୁ ଠାକୁରଙ୍କର ତ ସେମିତି କିଛି ଡୋରି।
ତାପରେ ଯୋଉ ଭିଡ ଭିଡରେ ଯିବା ବି ବହୁତ ମୁସ୍କିଲ।
ହଁ ରଥଯାତ୍ରାରେ ବି ବାହାରୁ ବି ଲୋକମାନେ ଆସନ୍ତି। ରଥ ଟାଣିବା ପାଇଁ ତ ବହୁତ ଲୋକ କବି ସେନସ ହେଇଯାଆନ୍ତି ତ ସେମିତି
ତାପରେ ବହୁତ ଭିଡ ହେଇଛି। ଏନା ତାପରେ ସମସ୍ତେ ସେଠି କାହାର ହାର୍ଟ ଚକ୍ ବି ହେଇପାରେ ଏତେ ଭିଡରେ। ତ ନିଶ୍ୱାସ ନେଇହୋଉନି ଦଳାଚକଟା ଇଏ ହଉଛି।
ତାପରେ ବି ରଥଯାତ୍ରା ରେ ଯିବା ପାଇଁ ପ୍ଲାନିଂ କରିଥିଲୁ ତ ଏଇ ଭିଡ ଯୁଗୁରୁ ଯିବା ପାଇଁ ପ୍ଲାନି ଟା କ୍ୟାନସଲ ହେଇଗଲା ତ ଆମେ ଏମିତି ନର୍ମାଲ ଟାଇମରେ ତ ଯିବୁ ଏମିତି ପୁରୀ ବୁଲିବା ପାଇଁ ପ୍ଲାନିଂ ଅଛି ଆଗକୁ ତ ଦେଖା ଯାଉ କଣ ହଉଛି।
ହଉ।
ଆଉ ରଜ ତିନି ଦିନ ତମେ କେମିତି କଣ ପାଳନ କଲ ତମ ସେପଟେ?
ରଜ ତିନି ଦିନ କଣ, ଫାଷ୍ଟ ଦିନ ତ ପୁରା ବର୍ଷା ଯେ ପୁରା ଲାଗି ରହିଲା। ସେକେଣ୍ଡ ଦିନ ତାପରେ ବି ଯାଇ ଥିଲୁ ଆମର ଏଇଠି ମେଳା ପଡେ, ବୁଲାବୁଲି କରିବା ପାଇଁ ସେଠ ଯାଇଥିଲୁ ଦୋଳି ବି ସବୁ ପଡେ ଆଉ ମେଲୋଡି ଫେଲୋଡି ସବୁ ହୁଏ ଦେଖି ଦେଖିବାକୁ ଯାଇଥିଲୁ ଆଉ ଥାର୍ଡ ଦିନ ବି ସେଇ ଯାଇଥିଲୁ ବୁଲିବା ପାଇଁ
ହଁ ମୁଁ ଶୁଣିଛି ତମ ସେପଟେ ରଜ ମହୋତ୍ସବ ଟା ବହୁତ ଭଲ ଭାବରେ ହୁଏ ବୋଲି। ଶୁଣିଛି ତ କେବେ ଯାଇନାହିଁ ଦେଖି ନାହିଁ ତ ଭାବିଥିଲି ଗୋଟେ ବର୍ଷ ଯାଏ।
ସବୁ ମେଲୋଡି ଫେଲୋଡି ବି ସବୁ ହୁଏ।
ଓ ଭଲ ଭଲ ଭଲ।
ତମ ଆଡେ ରଜ କେମିତି କଣ ପାଳନ ହୁଏ?
ଆମ ଆଡେ ତ ରଜ ସେମିତି କିଛି ମାନେ ପାଳନ କରିନଥିଲୁ, କିନ୍ତୁ ରଜ ତିନି ଦିନ ନୂଆ ଡ୍ରେସ କରିଥିଲୁ। ତ ସାଙ୍ଗମାନଙ୍କ ସହିତ ବାହାରକୁ ଯାଇଥିଲୁ ବୁଲାବୁଲି କରିବା ପାଇଁ। ଘରେ ପିଠା ହେଇଥିଲା ତ ଖାଇଥିଲୁ ଝୁଲି ଖେଳୁଥିଲୁ ପାନ ଖାଇଥିଲୁ ଏମିତି। ବି ସେଦିନ ପୁରା ରଜ ତିନି ଦିନ ପୁରା ବିଶ୍ରାମ ନେଇଥିଲୁ। ତ ଘରେ ସେମିତି କିଛି ରଜ ତିନି ଦିନ ତ କାମ କରନ୍ତି ନାହିଁ ଖାସ କରି ଝିଅ ପିଲା ମାନେ। ତ ଏମିତି ରଜ ଏମତି କଟିଥିଲା ତ ରଜ ଆଗରୁ ଆଗ ମାନେ ଆଗ ଆଗରୁ ଯେମିତି ରଜ ଟା ମାନେ ଲାଗୁଥିଲା ଏବେ ତ ଆଉ ସେମିତି ଏ କିଛି ଲାଗୁନାହିଁ ଏବେ ଆଉ ରଜ ଟା। ଏହାଉ ଛୋଟବେଳ ତ ଛୋଟବେଳୁ ତ ରଜ ଆମେ ବହୁତ ଭଲ ଭାବରେ ପାଳନ କରୁଥିଲୁ, କିନ୍ତୁ ଏବେ ଆଉ ସାଙ୍ଗସାଥି ବି କମି ଗଲେଣି ତ ମ୍ୟାରେଜ ବି କରିଗଲେଣି ତ ଆଗ ଭଳିଆ ଆଉ ରଜ ଟା ବି ଫିଲ୍ ହଉନାହିଁ।
ଆଉ ତମେ କଣ ପଢୁଚ ଏବେ?
ମୋର ତ ଏଇଟା ପିଜି ସେକେଣ୍ଡ ଇୟର ହେଲା ତମର?
ହଁ ମୋର ବି ପିଜି ସେକେଣ୍ଡ ଇୟର।
ଆଉ ତମେ କିଛି ମାନେ ଅଲ କମପିଟେଟିଭ ଏକ୍ସ୍ରାମ ପାଇଁ ମାନେ ଏକଯାମ୍ ଦବା
ହଁ ଚାଲିଚି ପଢାପଢି ଚାଲିଚି କମ୍ପିଟେଟିଭ ପାଇଁ। ପ୍ରିପେର ଚାଲିଛି। ପିଜି କ୍ଲାସ ବି ଯାଉଚି, ଏପଟେ କମ୍ପିଟେଟିଭ ପାଇଁ ବି ପ୍ରିପେୟାର ଚାଲିଚି ଆଉ।
ବଢିଆ ଲାଗିଲା ତମ କଥା ଶୁଣି ବହୁତ ଭଲ ଲାଗିଲା, ଆମର ଯାହା ହଉ। ଏବେ ଏବେ ରିସେଣ୍ଟେ ତମେ କିଛି ମାନେ ଏକଜାମ୍ ଦେଇଚ କମ୍ପିଟେଟିଭି ପାଇଁ ପ୍ରିପେର ହେଇଚ?
କମ୍ପଟେଟିଭ ହଁ ଦେଇଥିଲି ଆର ଆଇ ଏକଜାମ ଦେଇଥିଲି।
ତାର ଏକ୍ଜାମ ପ୍ରୋସେସ କେମିତି କଣ ରହୁଚି?
ଏକ୍ଜାମ ପ୍ରୋସେସ୍ କଣ ଶହେଟା କୋଶ୍ଚନ୍ ପଡ଼ିବ ଏମ ସି କ୍ୟୁ ର। ନବେ ମିନିଟ୍ସ୍ ମାଇନସ୍ ମାର୍କିଂ ଅଛି ଅନଲାଇନରେ ହବ ଆଉ।
ଅହୋ ଗମେଣ୍ଟ ରେ ତ ବଜେଇବା ବହୁତ କଷ୍ଟ ହେଇଯାଉଚି।
ହଁ ଗମେଣ୍ଟରେ ବଜେଇବା କମ୍ପିଟିସନ ଯୋଉ ମାତ୍ରାରେ ଚାଲିଲାନି କମ୍ପିଟିସନ ଯୋଉମନେ କିନ୍ତୁ ବଜେଇବା ବହୁତ କଷ୍ଟ।
ହଁ ମାନେ ଗମ ହଁ। ତ ବେଶୀ ଘରେ, ମାଇନସ୍ ମାର୍କିଙ୍ଗ ରହିଯାଉଥିବ। ଆର ଆଇ ଏକଜାମ୍ ଥିଲା। ଆର ଆଇ ଏକଜାମରେ ମାଇନସ୍ ମାର୍କିଂ ଥିଲା?
ହଁ, ମାଇନସ୍ ମାର୍କିଂ ଥିଲା।
ହଁ ସେଇଟା ତ ମାର୍କ କାଟି ଦଉଚନ୍ତି। ଓହୋ। ତମର ଏମିତି କୋଉ ଲାଇନ କି ଯିବାର ଇଚ୍ଛା ଅଛି?
ଏବେ ତ ପିଜି ପଢ଼ୁଚି କମ୍ପିଟେଟିଭ୍ ପାଇଁ ପ୍ରିପେୟାର ହଉଚି। ପିଜି ସରୁ। ଚାଲିଚ ପଢା ପଢି। ଆଉ ଦେଖା ହବ କଣ ହଉଚି।
ଓହୋ।
ଆଉ ତମେ, ପିଜି କରିସାରିଲା ପରେ କଣ କରିବ?
ମୋର ତ, ବେଶୀ ଟିକେ ଟିଚିଂ ଲାଇନ କି ଯିବାକୁ ଇଛା ଥିଲା। ତ ମୁଁ ବି ଡି ଏକଜାମ ଦେଇଥିଲି। ତ ସେଥିରେ ବି, ମାନେ ମୋର ହେଲା ନାଇଁ। ତ ମାଷ୍ଟର ଚାକିରୀ କରିବା ତ ତା ବହୁତ କଷ୍ଟ। ଯାହାବି ହଉ ଗମେଣ୍ଟ ଚାକିରି
କହିଲେ ମାଷ୍ଟର ଚାକିରି ନୁହଁ। ସବୁ ଚାକିରିରେ କହିବାକୁ ଗଲେ କଷ୍ଟ। ଟିଚର କି ଆଉ ଟି ବି ବି ହଉ, ସବୁ ଚାକିରୀ କରିବଲେ କଷ୍ଟ। ଏମିତି କୌଣସି ଚାକିରୀ ବି ନାହିଁ ଯେ ଗୋଟେ ସହଜରେ ହେଇଯିବ।
ନା ମୋର ଟିକେ ଇଚଛା ଥିଲା, ଟିଚିଂ ଲାଇନ ରେ ଯିବାକୁ ତ। ସେଇଥିପାଇଁ କହିଲି।
ଆଚ୍ଛା ଆଛ।
ଆଉ ତମ ସପଟେ, ମାନେ ଏଇ ଯୋଉ ଖୁଦୁୁରୀକୁୁଣି ପୂଜା ଜାଣିଚ?
ହଁ, ଖୁଦୁରକୁଣୀ। ହଁ।
ତମେ ସେପଟେ ପାଳନ କର ତମେ ସବୁ ଝିଅ ପିଲା ମାନେ, ସାଙ୍ଗହେଇକି ମିଶିକି
ହଁ, ହଁ, ହଁ, ହଁ ପାଳନ କରୁ।
କେମିତି କଣ ପୂଜା କର?
ପୂଜା। ସେଟା ହଉଛି କଣ? ମାନେ ରବିବାର ଉପାସ କ ରୁହନ୍ତି। ଆଉ ହଉଛି ତାର ଗୋଟେ, ମାସ ସାରା ପୂଜା ହୁଏ ଆଉ। ପ୍ରତି ରବିବାରରେ। ଲାଷ୍ଟ ମାସରେ। ଯେମିତି ଆମର ହୁଏ କୁମାର ପୂର୍ଣ୍ଣିମା ଲାଷ୍ଟ ମାସରେ ସବୁ ଝିଅ ପିଲା ମାନେ, ସାଙ୍ଗ ହେଇକି ତାପରେ ପୂଜା ଫୁଜା କରନ୍ତି ଆଉ। ଏଇ ଆଉ
ଓହୋ। ନାଇଁ ଆମ ଏପଠେ ବି, ବହୁତ ଭଲ ଭାବରେ ହୁଏ। କିନ୍ତୁ ମୁଁ କହିଲିିନି, ରଜ ଯେମିତି ଆଗରୁ ଯେମିତି ଫିଲ୍ ହଉଥିଲା। ଏବେ ବି ଆଉ ଲାଗୁନି। ସେମିତି ଖୁଦୁରୁକୁୁଣୀ ପୂଜାରେ ବି, ଆମର ଝିଅ ମାନେ ଥିଲେ। ତ ଝିଅ ମାନେ ଧୀରେ ଧୀରେ କମିଗଲେଣି ମ୍ୟାରେଜ କରି ଗଲେଣି। ତ ଆଉ ଆଗ ଭଳି ବି ଏମିତି ହଉନି। ତ ଏମିତି ଆମେ ନର୍ମାଲ ପୂଜା କରୁ ଆଉ ଲାଷ୍ଟ ପାଣିରେ ଟିକେ ଭୋଜି ଭାତ ହୁଏ। ତ ଏମିତି ହୁଏ ଆଉ। ଆଉ, ଗଜଲ ଲକ୍ଷ୍ମୀ ଗଜଲକ୍ଷ୍ମୀ ପୂଜା ତମ ସେପଟେ ହୁଏ ଆମ ଏପଟେ ତ ଗଜଲକ୍ଷ୍ମୀ
ହଁ। ଆମର ଏପଡେ ହୁଏ ଗଜଲକ୍ଷ୍ମୀ
ଆମ ଏପଟେ ଲକ୍ଷ୍ମୀ ନାରାୟଣ, ତାଙ୍କ ମାନେ ତାଙ୍କର ମୂର୍ତ୍ତି ତିଆରି ହୁଏ। ତ ପୂଜା ହୁଏ ଏପଟେ। ଗ୍ରାମରେ ବି ମଧ୍ୟ ହୁଏ।
ହୁଁ, ହୁଁ। ଆମର ଏପଟେ ବି ଗଜଲକ୍ଷ୍ମୀ ପୂଜା ଭଲ ହୁଏ। ସବୁ ଭସାଣି ଫସାଣି ଭଲ ହୁଏ ଆଉ
ହଁ। ଆଉ ତମ ସେପଟେ କୁମାର ପୂର୍ଣ୍ଣମୀ କେମିତି? ସହିତ କୁମାର ପୂର୍ଣ୍ଣମୀ ଗଜଲକ୍ଷ୍ମୀ ଦୁଇଟା ଏକା ଟାଇମରେ ପଡିଯାଏ ନା?
ହଁ। ଦୁଇଟା କେତେବେଳେ ଏକେ ଟାଇମରେ ପଢେ। କେତେବେଳେ ଆଗ ପଛ ହେଇକି ବି ପଡେ। ସେମିତି ଠିକ ନହିଁ। ଯେତେବେଳେଆ ପଡେ ଆଉ
ଆଉ ଆଜି ଦୈନନ୍ଦିନ ଜୀବନ ଟା, ତମେ କେମିତି କାଟିଲ ଆଜି ଦିନ ସାରା କଣ କରଲ
ଦିନସାରା କଣ କଲେଜ ଯାଇଥିଲି କଲେଜ ରୁ ଆସିଲି ସନ୍ଧ୍ୟା ବେଳେ ଆସିକି ଟ୍ୟୁସନ କରିବାକୁ ଗଲି ତାପରେ ଟ୍ୟୁସନରେ ଆସିକି ଏଇ ଆଠଟାରେ ତାପରେ ଏଇ ଟିକେ ବସ ଛି ଆଉ ଆଉ କଣ କରିବି?
ଏବେ ତମେ ଟ୍ୟୁସନ କରୁଛ ମାନେ ତମେ ତ ଜାଣିଥିବ ବହିର ସବୁ ମାନେ ଏବେ ଯୋଉ ନୂଆ ବହିସ ସବୁ ଆସିଛି ଯେମିତି କି ଇଂଲିଶ ପଲ ବି ବହିରେ ହଁ ତମେ
ସେଇଟା ତ ମୁଁ ଦେଖିଥିଲି କିନ୍ତୁ ମୁଁ ପଢଉଛି ଏଲ କେଜି ପିଲାଙ୍କୁ ନା ଇଂଲିଶ ମିଡିୟମ୍ ପିଲାକୁ ପଢଉଛି ମୁଁ ଓଡିଆ ମିଡିୟମ ପିଲାକୁ ପଢଉନି ମୁଁ ତୁ ବହିରେ ଦେଖିଥିଲି ହଁ ସେଇ ଯୋଉ ସବୁ ଏବେ ସବୁ ଗୀତ ରଜ ଗୀତ
ହଁ
ଆଉ ବି ଅଲଗା କଣ ନୂଆ ସବୁ ଆସିଛି କିନ୍ତୁ ମୁଁ ସେ ପିଲାଙ୍କୁ ପଢଉନି ନା ମୁଁ କେବଳ ଏଲ କେ ଜି ପିଲାଙ୍କୁ ହିଁ ପଢଉଛି
ବଢିଆ ଯାହା ହଉ ତମେ ଟ୍ୟୁସନ କରୁଛ ତମ କଥା ବି ଶୁଣି ବହୁତ ବହୁତ ଭଲ ଲାଗିଲା
ଆଉ ତମେ ତମେ ଟ୍ୟୁଉସନ କରୁଛ ନା ନାଇଁ?
ନାଇଁ ମୁଁ ତ ସେମତି ଟ୍ୟୁସନ କରୁନାହିଁ କାହିଁକି ନା ଆମ ଆମ ଏରିଆରେ ଆମ ଘର ପାଖରେ ସେମିତି କିଛି ପିଲା ନାହାନ୍ତି ତ ଟ୍ୟୁସନ କରିବା ପାଇଁ ଛୋଟ ପିଲା ଏତେ ନାହାନ୍ତି କାହିଁକିନା ଯାହା ଯୋଉ ବି ଯାହାଙ୍କର ବି ଛୋଟ ପିଲା ଅଛନ୍ତି ସେମାନେ ମାନେ ଭଲ କୁ ଖୋଜୁଛନ୍ତି ତାଙ୍କ ପିଲାଙ୍କୁ ପର୍ସନାଲ ଟ୍ୟୁସନ କରିବା ପାଇଁ ତ ଆମ ତ ସେମିତି କିଛି ଟାଇମ୍ ନହିଁ ଆମର କଲେଜ ରହିଯାଉଛି ଅନଲାଇନ କ୍ଲାସ ବି ରହୁଛି ଆମେ କମ୍ପିଟେଟିଭ୍ ପାଇଁ ପ୍ରି ପ୍ରିପେୟାର ହଁଉଛୁ ସେମିତି ଵି ଟାଇମ୍ ହଉନି ପିଲାମାନଙ୍କୁ ଟ୍ୟୁସନ କରିବା ପାଇଁ
ଆଛା ଆଛା। ଆଉ ଆଜି କଣ ଖାଇଛନ୍ତି ଖରାବେେଳେ?
ଖରା ବେଳେ ତ ଆମର ଆଜି ପଖାଳ ପ୍ଲାନିଂ ଥିଲା, ପଖାଳ ଭଜା ଆଉ ଜହ୍ନି ଦଳା ବାଇଗଣ ଟମାଟୋ ଦଳା। ଆଉ ହେଇଥିଲା ବଡି ଚୋରା ଏମିତି କିଛି ଖାଇଥିଲୁ, ଆଜି ପଖାଳ ଖାଇଥିଲୁ। ତମେ?
ଭଲ ମୁଁ ଯାହା ଖାଇକି ଯାଇଥିଲି ଗରମ ଭାତ ଆଉ ହଉଚି ସୋୟବିନ୍ ତରକାରୀ, ଖାଇଯାଇ ଉ ତାପରେ କଲେଜ ପଳେଇଥିଲେ ଆମର ଦିଟ ର କ୍ଲାସ ହୋଉଚି ନା।
ଦିଟା ର ପାଞ୍ଚଟା ମାନେ ଗୋଟେ ଖରାରେ ଯିବାକୁ ପଡୁଥିବ କି।
ହଁ ଖରା ତ ହଉଛି ମାନେ ଅସମ୍ଭବ ଖରା।
ସକାଳ କ୍ଲାସ ଟା ରହିଲେ ଭଲ ଲାଗିବ ତ ପିଲାମାନଙ୍କ ମାଇଣ୍ଡ ଫ୍ରେଶସ୍ ରହିବ ଏମିତି ଦି କେତେବେଳେ ହଠାତ ଖାଇକି ଯାଇକି କ୍ଲାସ କଲେ ପାଠ ପଢି ଏତେ ମନ ଲାଗୁନ
ତାପରେ ନିଦ ଆସିବ କାର ସେଇ ଟାଇ ଟା ଶୋଇବା ଟାଇ ଟା ନା।
ହଁ ହଁ ଠିକ କହିଲା।
ବେ ଶୋଇବେନି
ଦେହ ଖରାପ ହବ ହଠତ୍ ଖାଇକି ଏମିତି କଲେଜ ବାହାର ଯାଅ ସାଇକେଲିଂ କରିକି ଯାଅ ତମ ରହୁଚ ନା ଘରୁ ଯିବା ଆସିବା କରୁଚ?
ନା ଘରୁ ଯିବା ଆସିବା କରୁଛି।
ଓହୋ।
ଟ୍ୟୁସନ କରୁଛି ନା ସେଥିପାଇଁ ଘରୁ ଯିବା ଆସିବା କରୁଚି। ନହେଲେ ରହିଯାନ୍ତି ମେସ୍ ରେ ଆଉ ଟିଉସନ ଟା ରହିଯାଉଛି ମୋର।
ଟିଉସନ ତମେ କେତେଟା ବିଲଙ୍ଗ କରୁଚ?
ଟିଉସନ୍ କରୁଛି କେତେ ଦୁଇଟା ପିଲାଙ୍କୁ ଆଉ।
ପର୍ସନାଲସନ କରୁଚ ନା ଦିଟା ପିଲାଙ୍କ ସାଙ୍ଗରେସନ କରୁଚ?
ନା ନା ଦିଟା ପିଲାଙ୍କୁ ସାଙ୍ଗରେ ଟିଉସନ କରୁଛି।
ହୁଁ ହୁ ଭଲ ଲାଗିଲା ତମ କ
ଆହୁରି କହୁଥିଲେ ଟିୟୁସନ୍ କରିବା ପାଇଁ ମୋର ତ ଟାଇମ ହବନି ମୁଁ ତାଙ୍କୁ କେତେବେଳେ ଟାଇମ ଦେବି, ମୋ ନିଜକୁ ମୁଁ ନିଜେ ଟାଇମ ଦେବି ତାଙ୍କମାନଙ୍କୁ କେ କେତେଳେ ଟାଇମ୍ ଦେବି।
ହ ଆଗେ ନିଜେ ଫିଟ ରହିଲେ ସିନା ଅନ୍ୟମାନଙ୍କୁ ତମେ ଦେଖିବ। ଆଜ୍ଞେ ନିଜ ଦେହ ଟାକୁ ତମେ ଦେଖିବ ନା ନିଜେ ଯାଇକି ଭଲରେ ରହିଲେ ଯାଇକି ତମେ ଆଉ କାହାକୁ ଦେଖିବ।
ତାର ପଢା ପଢି ଚାଲିଚି ସବୁ ପ୍ରିପ୍ରାର ଚାଲିଚି।
ହଁ ଆଉ ଘରେ ସବୁ କଣ କରୁଛନ୍ତି? ବାପା ମା ଭାଇ
ହଁ ଏଇ ଫୋନ ଚଲଉଛନ୍ତି, ଆଉ ଭାଇ ତ ନାହାନ୍ତି ତାଙ୍କର ଜବ ହେଇଛି ବା ପା ଯାଇଛନ୍ତି ରିସେପସେନ ଜଣଙ୍କର ଅଛି ତ ସେଠି ଯାଇଛନ୍ତି ଭୋଜିରେ, ଆଉ ଜେଜେମା ଅଛନ୍ତି ବସିଛନ୍ତି ଆଉ। ତମ ଘରେ କଣ କରୁଛନ୍ତି?
ଆମର ତ ମୁଁ ଏବେ ଘରେ ଏକା ଅଛି, ବାପା ମା ଭାଇ ଗୋଟେ ରିସେପସନ ଅ ଛି ସେ ଏବେ ଜଷ୍ଟ ବାହାରିକି ଗଲେ। ତମ ଏକା ଅଛି ସେମାନେ ତ ବାହାରୁ ଖାଇକି ଆସିବେ ତ ମୁଁ ଦେଖିକି କଣ ଖାଇଦେବି ଆଉ।
ଆଚ୍ଛା।
ତମ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। କଣ କହିଲେ?
ମୁଁ କହିଲି ଦେହ ଭଲ ଅଛି ତ?
ହଁ ହଁ ଦେହ ଭଲ ଅଛି। ତମ ଦେହ?
ହଁ ଭଲ ଅଛି।
ହଁ ତମ ସହିତ କଥା ହେଇକି ବି ମତେ ବହୁତୁ ଭଲ ଲାଗିଲା। ହଉ ମୁଁ ଆଜି ରଖୁଛି ଆଉ କେବେ ତମକୁ ଫୋନ କରିବି ଫ୍ରି ଟାଇମରେ ଆଉ।
ଆଜ୍ଞା ହୁଁ ଜୟ ଜଗନ୍ନାଥ।